ହଁ କଣ କରୁଚ?
ବସିଥିଲି ତମେ?
ମୁବି ବସିଚି କଁ ଖାଇଚ?
ଉଁ?
କଣ ଖାଇଚ?
ଉ ହୁଁ ଆଉ କଣ? ମୋ ଯା।
କଣ କହିଲେ? ହୁଁ?
ମୁଁ ହାଲୋ। ହାଲୋ।
ହଁ ତମେ କଣ ଖାଇଚ?
ଆଚ୍ଛ
କୋଉଠି ଅଛ? ହଁ କୋଉଠି ଅଛ?
ଘରେ।
ଆଉ ଏମିତି ଧଡ ଧାଡ ଶୁଭୁଚି?
ପବନ ହଉଚି ସେଥିପାଇଁ।
ଦେହ ବନ୍ଦ କରା ଏମତି ତମ ଆଜ୍ଞା
ରଥଯାତ୍ରା ପ୍ରୋଗ୍ରାମ କଣ?
ରଥଯାତ୍ରା କୁ ପ୍ରୋଗ୍ରାମ ଟା କଣ?
ପୁରୀ ବୁଲି ଯିବା?
ହଁ ଯିବି।
ପୁରୀ ନା ଗାଁ ରେ?
ନା ନା ପୁରି ଯିବି। ଛା ଅଛି ପୁରୀ ଯିବା ପାଇଁ ଦେଖିବା ଫ୍ରି ହେଲେ ଯାଇପାରିବି। ନହେଲେ ପଛରେ ଯିବି ଆଉ।
ତମ ଗାଁରେ ହଉଚି ନା ନାଇଁ?
ହଁ ଆମ ଗାଁରେ ହଉଚି। ତମ ଗାଁ ରେ ହଉଚି ନା?
ହୁଁ ତମ ଗାଁ ରେ କେମିତି କଣ ହଉଚି କୁହ?
ଆମ ଗାଁରେ କେତେଟା ଜାଗାରେ ହଉଚି।
ଗୋଟେ ଜାଗାରେ।
ରଖା ରଖି କରେ ନାଇକି?
ଉଁ ତମ ଗାଁ ରେ?
ଆମ ଗାଁ ରେ ଦିଇଟା ରଖଚନ୍ତି। ଲା ହଉଚି ମାନି ଏଇ ଏଇ ଏବେ ଯୋଉ ହଉଚି ତିଆରି ହଉଚି ହେଲା।
ହୁଁ। ରଥ ତିଆରି
ଆରି ହଉଚି ହଁ ରଥ ତିଆରି ଚାଲିଚି ଆମ ଆଡେ। ରଥ ତିଆରି ପରେ ଆଚ୍ଛା ରଥ ଯାତ୍ରା ଟା କେତେ ତାରିଖ କହିଲ? ଗ୍ରୀନ
ରଥ ଯାତ୍ରାଟା ହଉଚି ଷୋହଳ ତାରିଖରେ।
ବିଶ୍ ଷୋହଳ ତାରିଖ ରେ? ବି ଷୋହଳ ସତରେ? ହ
ଆମକୁ କଣ ମିଛ କହିବି ନା କଣ
ଆ ମତଏମିତିଆ ଜୁଲାଇ ତିରିଶ୍ ନା କଣ ତ ସରି ଜୁନ୍ ତିରିସି ଶ ତ ଲାଗିଲା ହ
ଜୁଲାଇ ହେଲା ବା ଜୁଲାଇ ରେ ରଥଯାତ୍ରା ପଢେଇ
ଏଇ ଜୁନ ରେ
କଣ ଜୁନ ନେ
ଆସୁ ପଡେ
ନାଇଁ ନାଇଁ ଜୁଲାଇ ରେ ପଡେ ନା
ଜୁଲାଇ ଷୋହଳ ରେ ରଥ ଯାତ୍ରା
ତମ ତମେ ପାଠ ପଢିବ କଣ କର
ଓହୋ
କଁ କରାଇ ତମେ କଣ କର ପାଠ ପଢ ନା କଣ କର ହୁଁ
ମୁଁ ପାଠ ପଢ଼େ
ଆଛା
ଆଉ
ତମେ
କଣ
ମୁଁ ପଢୁଛି ତମେ କୋଉ କ୍ଲାସରେ ପଢୁଛ
ମୁଁ ଗ୍ରାଜ ହେଲ ଗ୍ରାଜୁଏସନ୍ ଚାଲିଛି
ଆଜିୁ ସନ କୋୟର କୋୟର ଏରେବେ
ସେକେଣ୍ଡ ଇୟର
ଆଛା ଭ
ତମର
ମୋର ସେକେଣ୍ଡେ।
କେତେ?
ସେକଣ୍ଡ।
ଗ୍ରାଜୁଏସନ୍ ପ୍ଲସ ଥ୍ରୀ ସେକଣ୍ଡ ଇୟର।
ହଁ ପ୍ଲସ ଥ୍ରୀ!
ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ତ।
ହଁ ହଁ
ପ୍ଲସ ଟୁ
ପ୍ଲସ ଥ୍ରୀ।
ହଁ ସେଇଟାତ, ମୁଁ ତ ସେଇଟା କହୁଛି ପ୍ଲସ୍ ଥ୍ରୀ ସେକେଣ୍ଡେ ଇୟର।
ମୁଁତ ସେତେବେଳେ ହଁ ମାରିଲି, ମୁଁ ତ ହଉ ମାରିଲି
ମାନେ ଆମ ଦିଇଜଣଙ୍କର ସେମ୍
ହଉ ଦେବା
ହଁ
ସେମ୍ ସେମ୍। ପନୋର ସମର।
ପଲିଟିକାଲ
ତମର।
ମୋର ବି ସେଇଆ।
ହୁଁ।
କହିବନି। ମୋର କଉ ଡିସଟିକ। ସରି ସରି ସରି, ତମେ ମତେ ଏଇଟା କୁୁହ ଯୋଉ ତମେ ଯୋଉ ରଥଯାତ୍ରାରେ କୁଆଡେ ଯିବ ନା, ପୁରୀ ଯିବ ନା?
ହଁ ହଁ ନିଶ୍ଚିନ୍ତ।
କାହା ସହିତ।
ଯିବି ଏକୁଟିଆ ଯିବି ସାଙ୍ଗମାନ ସହିତ ଯିବି ପ୍ଲାନିଙ୍ଗ ଅଛି ସାଙ୍ଗମାନଙ୍କ ସହିତ ଯିବା ପାଇଁ।
ହୁଁ, କେତେ ଜଣ ସାଙ୍ଗ?
ପାଞ୍ଚ ଜଣ।
ହୁଁ।
ତମେ କିଏ କିଏ।
ସମୁଦ୍ରୁରେ ଗାଧୋଇବ ନା?
ହୁଁ। ପୁରୀକୁ ଯାଇକି ଯଦି ସମୁଦ୍ରରେ ନ ଗାଧେଇବ, ତାହେଲେ ମଜା।
ଓହ।
ନ ଯାଇ, ଯାଇକି ଯଦି ସମଦ୍ରରେ ନ ଗାଧେଇବନି ତାହେଲେ କଣ ମଜା।
ହଁ ଠିକ ଠିକ। ଭଲ କେତେ ଆମେ ଆମ ସାଙ୍ଗ ଛୁଆ ସବୁ ଯିବୁ। ଆମେ ରି ସେଣ୍ଡେ ଏବେ ଯାଇଥିଲୁ ଆମେ ଆମେ ଯାଇଥିଲୁ ରିସେଣ୍ଟ ଏବେ ଯାଇଥିଲୁ ମୁଁ କହୁଛି ଆ ଯାଇଥିମୁ ଆଠ ଜଣ ହେଲା।
ହୁଁ।
ଆଠ ଜଣ ହେଲୁ, ବଢିଆ ମଜା ହେଇ କିନ୍ତୁ ସେ ଯୋଉ ଲୁଣ ପାଣି ରେ ଗାଧେଇକି, ଆଜ୍ଞା
କୋଉ, କୋଉ ଜାଗା ବୁଲଥିଲ?
ଯାଇଥିଲୁ ପୁରି, ତମକୁ ମୁଁ କହୁଛି କଣ ହେଲା? ଫାଷ୍ଟେ ଆମେ, ମାନେ ରାତି ସାରା ଷ୍ଟେସନରେ ବସିଲୁ। ମାନେ ରାତି ବାରଟାରୁ ବସିଲୁ ଟୋଟାଲି ଟ୍ରେନ ଆସିଲାନି। ଟ୍ରେନ୍ ମିସ୍ ଟ୍ରେନ୍ ମିସ୍ ହେଇଗଲା। ତାପରେ। ହୁଁ ଯୋଉ ରାତି ଚାରିଟାରୁ ଗୋଟେ ବ ଟ୍ରେନ ଆଇଲା ଟ୍ରେନ ରେ ଗଲୁ। ଦିନିରୁ ଗଲା ପରେ ସେଠି ପହଞ୍ଚିଲୁ ଯାଇକି ଦଶଟା ବୁଳୁକୁ ହେଲା।
ହାଲୋ।
ହାଲୋ। ହାଲୋ।
ହୁଁ। ହାଲୋ।
ହୁଁ।
ମୁଁ କଁ କହୁଚ?
କିଏ ମୁଁ।
ହଁ, କଣ କରୁଚନି?
ଅଚୁଆଲି ନେଟ୍ ସ୍ଲୋ ହଉଛି ନା।
ଆଉ ଶୋଇଲେ ଏତେ ବିଶ୍ୱାସ ନାହିଁ।
ଆପଣଙ୍କ କଥା ଶୁଭା ଆଉନି କିଛି?
ଖାଲି ଖଡ୍ ଖଡ୍ ଶୁବୁଚି ଆପଣଙ୍କ କଛ୍।
ଉଁ ହୁଁ। ମତେ ବି ତମ ସେପଟରେ ସବୁ ଖଡ୍ ଖଡ୍ ଶୁବୁଚି। ହ୍ୟାଲୋ, ହେଲା ସୁବିଲା।
ଆଜ୍ଞା, ଶୁବିଲା।
ହ୍ୟାଲୋ।
କଣ କହିଲେ?
ଆମେ ଯବେ ପୁରୀ ଯାଇନଥିଲୁ ନା, ଯଉ ଆମେ ଦଶଟାରେ ପହଞ୍ଚିଲୁ, ଦଶଟାରେ ପହଞ୍ଚିି ସାଇଲା ପରେ ଦଶଟା ରୁ ଗୋଟେ ଯାଏ, ଆମେ ଖାଲି ସମୁଦ୍ର ରେ ଗାଧେଇଚୁ। ଉହୁଁ।
ରାତିରେ ରାତି ଚାରିଟାରେ ପହଞ୍ଚଥିଲେ ପୁରୀରେ। ପହଞ୍ଚିକି, ଆଉ ରାତି ଚାରିଟାରୁ ଗାଧେଇକି ଆସିକି ଆଇଲେ, ନଅଟାରୁ ବାହାରିକି ଗଲୁ।
ମୁଁ, ମୁଁ କଥା, କ ତୁମକୁ ମୋ କଥା ଶୁଭୁଚି ନା?
କଁ କହିଲେ?
ହାଲୋ।
ହଁ ଲୋ।
ଉଁ ହାଲୋ।
ଆଉ ଆଗକୁ କଣ କରିଆର ପୋଗ୍ରାମ୍ ଅଛି। ଗାଜୁଏସନ୍ ପରେ କଁ କରିବା?